ଆଜ୍ଞା ଆଜ୍ଞା ଶୁଭ ସକାଳ ଶୁଭ ସକା ଆଜ୍ଞା କେମିତି ଅଛନ୍ତି? ଆପଣ ଆଜ୍ଞା ମୁଁ ବି ବହୁତ ଭଲ୍ ଭଲରେ ଅଛି। ଆଚଛା ଆଜ୍ଞା। ଆଉ ଆପଣଙ୍କ ଧନ୍ୟବାଦ ଆଜ୍ଞା ଆପଣଙ୍କର ମଧ୍ୟ ମଙ୍ଗଳ। ହଉ ଆଉ ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି?
ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ଆଜ୍ଞା ଏଇ ସାମାନ୍ୟ ଗ୍ରୀଷ୍ମର ପ୍ରଭାବରେ ଟିକେ ଥଣ୍ଡା ହେଇଯାଇଛି।
ଆଜ୍ଞା ଓହୋ କିଛି କାଢା ଫାଡା ଟିକେ ପିଅନ୍ତୁ ଆଜ୍ଞା। ଆଉ ଶୀଘ୍ରଠିକ। ଠିକ ହେଇ ଯାଆନ୍ତୁ। ଆଉ ଗୋଟେ ଜିନିଷ ଆଜ୍ଞା ଆପଣ ବାହ ବାହା ହେଇ ସାର୍ ଚାଲଣି।
ହଁ ହଁ ମୁଁ ବିବାହିତ ଆଜ୍ଞା।
ଝିଅ ଆଜ୍ଞା ଓହୋ କୁନି ଝିଅ ଟା ତାହେଲେ ଆଉ କେତେ ବୟସ ହବ ଆଜ୍ଞା ଝିଅର? ଓହୋ ତାର ସୁନାମ ଟା କଣ ଜାଣି
ତୃପ ତୃକ୍ତିତନୟା।
ଓହୋ ବହୁତ ବଢିଆ ଆଜ୍ଞା ବହୁତ ବଢିଆ। ଆଉ ଆପଣଙ୍କର ଛୁଆ ଏବେ ସିକ୍ସ କ୍ଲାସ୍ ରେ ପଢୁଛି ଆଜ୍ଞା?
ନାଇଁ ନାଇଁ ସେ ଛଅ ବର୍ଷର ସେ ପ୍ରଥମ ଶ୍ରେଣୀ ଥିଲା। ଆଜି ବୁଝିଲେ ନା ହଁ ପ୍ରଥମ ଶ୍ରେଣୀ ହେଲା ଏଇ ବର୍ଷ ସିଏ ଶିଶୁ ବାଟିକାରେ ପଢି ସାରିଲା ଏଇ ବର୍ଷ ପ୍ରଥମଶ୍ରେଣୀ ହେଲା।
ଆଜ୍ଞା ତ ଗୋଟେ କଥା ଜାଣିବାକୁ ଚାହୁଁଛି ଆଜ୍ଞା ଯେହେତୁ ଆପଣଙ୍କ ଙ୍କର ଗୋଟେ ଝିଅ ଆଉ ଆଜି ଡେଟରେ ଜାଣିଥିବେ କି ଅ ଭୂମି, କନ୍ୟା, ଗୋରୁ ଆଉ କନ୍ୟା ଏସବୁ ମିଳିବା ଆଜ୍ଞା ଭାଗ୍ୟର ଯାହାର ଥାଏ ଆଜ୍ଞା ତାକୁ ମିଳେ
ନିଶ୍ଚିତ
ନିଶ୍ଚିତ ଆଜ୍ଞା ଯେହେତୁ ଆପଣ ଗୋଟେ କନ୍ୟା ସନ୍ତାନ ପାଇଛନ୍ତି ଅ ସେଇଟା ଗୋଟେ ମାନେ ଗୋଟେ ଭଗବାନଙ୍କର ପ୍ରସାଦ ସହିତ ବି ମଧ୍ୟ ସମାନ ଆଜ୍ଞା।
ଆଜ୍ଞା ଆଜ୍ଞା।
ତ ଆପଣଙ୍କୁ ଆପଙ୍କର କଣ ଅଛି ଆପଣ ଆପଣଙ୍କର ଶିଶୁ କନ୍ୟା ପାଇଁ ଆଗକୁ?
ପ୍ରଥମ କଥା ହେଲା ଯେତେବେଳେ ଝିଅଟିଏ ଜନ୍ମ ହେଲା ଆମ ପରିବାରରେ ଖୁସି ର ଲହରି ଖେଳିଗଲା। ବୁଝିଲେ ନା କୁହାଯାଏ ଯେ ବାପାର ପ୍ରଥମ ସନ୍ତାନ ଝିଅ ହେଲେ ବି ଭଲ।
ଆଜ୍ଞା ଆଜ୍ଞା।
ଦ୍ଵିତୀୟ କଥା ଆଜ୍ଞା ସେ ଯେହେତୁ କୁନି ପିଲା ତାର କୁନି ଆଦରରେ ସବୁ ପରିବାରର ସମସ୍ତଙ୍କୁ ସେ ବାନ୍ଧି ରଖିଛି। ବୁଝିଲେ ନା ସିଏ ଆଦୌ ଅଝଟିଆ ନୁ କୌଣସି କଥାକୁ ଜିଦ୍ଦି କରିବା ଅତି ଦୁଷ୍ଟାମି କରିବା ସେମିତି ତାର କିଛି ନୁହେଁ। ବୁଝିଲେ ନା ସେ ଖେଳିବ ବହୁତ କମ ସମୟ ପାଠ ପଢେ କିନ୍ତୁ ବହୁତ କମ ସମୟ ପାଠ ପଢେ ଯେ ଏତିକି ଆଜ୍ଞା ତାର ମନେ ରଖିବା କଥା ଯାହା ଶିଖିବା କଥା ଲାଗୁଛି ମତେ ତାର ଆବଶ୍ୟକତା ଅନୁସାରେ ସେ ଶିଖିଛି।
ଆଜ୍ଞା।
ଏବଂ ସିଏ ଗୋଟେ ଜଣେ ଛୋଟ ବେଳୁ ସୁନ୍ଦର ଚିତ୍ରକାରିଣୀ। ତାର ସବୁ ଚିତ୍ର ଖବର କାଗଜରେ ବାହାରେ ଆଜ୍ଞା ଛୋଟ ବେଳୁ। ଏବଂ ସିଏ ବହୁତ ସୁନ୍ଦର ନୃ ତ୍ୟ କରେ ବହୁତ ସୁନ୍ଦର। ମାନେ ତାଙ୍କର ସ୍କୁଲ ରେ ବାର୍ଷିକ ଉତ୍ସବ ଯୋଉ ହଉଥିଲା ସେଥିରେ ସେ ପ୍ରଥମେ ମଞ୍ଚରେ ନୃତ୍ୟ ପରିବେଷଣ କଲା ଆଜ୍ଞା। ଆଉ ଖୁବ ସୁନ୍ଦର ନୃତ୍ୟ ପରିବେଷଣ କରିଛି।
ଆ ହୋ।
ମାନେ ଦେଖିବେ ବଡ ବଡ ପିଲା ବି ହଠାତ ନାଚୁ ନାଚୁ ଭୁଲି ଯାଆନ୍ତି।
ଆଜ୍ଞା।
କୌଣସି ଭୁଲ କରିନଥିଲା ମୁଁ ସେଇଠୁ ପଚାରିଲି ମା ଲୋ ତମର ନାଚରେ ତ କାହିଁ ଟିକେ ବି ଭୁଲ ହେଲାନାହିଁ ସେଇଠୁ ସେ କହୁଛି ବାପା ମୁଁ ଯେତେବେଳେ ଭୁଲି ଯାଏ ନା ଯୁଆଡେ ହେଲେ ଭାବିକି ତ ନାଚି ଦିଏ ଆଉ ଠିକ ହେଇଯାଏ ଆଉ। ବୁଝିଲେ ନା ଏଣୁ ମୁଁ ଆଶା ରଖିଛି। ସେ ନିଶ୍ଚିତ ଭାବରେ ଗୋଟେ ଭଲ ପିଲା ହଉ ଗୋଟେ ଭଲ ମଣିଷ ହଉ ସମାଜ ପାଇଁ କିଛି। କରୁ ବୁଝିଲେ ନା।
ଆଜ୍ଞା ଆଉ ଗୋଟେ ଜିନିଷ ଆଜ୍ଞା ଆଜି ଡେଟରେ ଆଜ୍ଞା ପାଠ ଗୋ। ମାନେ ପୁଅ ହଉ କିମ୍ବା ଝିଅ ହଉ ପାଠ ତ ଆମେ ପଢେଇଦବା ଆଜ୍ଞା। ମତେ ମୋ। ପାଠ ପଢ଼ିବା ସହିତ ଗୋଟେ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟି। ଯଦି ଗୋଟେ ଛୁଆଟେ କରିବ ତାହେଲେ ସପୋଜ ମୁଁ ମୋ ଛୁଆର ପାଠ ପଢିଲା ସବୁ କିଛି କଲା କିନ୍ତୁ ନା ସେ ଗୀତ ଗାଇ ଜାଣି। ନା ସେ ଡ୍ରଇଂ ଜାଣିଛି ନା ସେ ଅ। କୁଆଡେ ଗୋଟେ କଣ କହିପାରୁଛି ନା ଡାନ୍ସ ଜାଣିଛି କିଛି ଜାଣିନି ତ ମତେ ଲା। ପାଠ କିମ୍ବା ନମ୍ବର ଆଣିଦେଲେ ସବୁ କିଛି ନୁହଁ ତା ସହିତ ଗୋଟେ ଏକ୍ସଟ୍ରା କରକୁଲାର ଥିବାଟା ବହୁତ ଆବଶ୍ୟକ ଆପଣ କଣ କହୁ।
ଆପଣ ନିଶ୍ଚିତ ଭାବରେ ଭଲ କଥା ଟିକେ କହିଛନ୍ତି ତାପରେ ଶୁଣନ୍ତୁ ଦୁନିଆରେ ଏମିତି ଗୋଟେ ଶିଶୁ ନାହିଁ ଯାହା ପାଖରେ ପ୍ରତିଭା ନାହିଁ ପ୍ରତିଭା ସବୁ ଶିଶୁଙ୍କୁ ପ୍ରକୃତି ଦେଇଛି ସେଇ ସି‌ ପ୍ରତିଭା ଟି ଆମକୁ ଚିହ୍ନିବା ପାଇଁ ପଡିବ ଆମକୁ ଏମିତି କିଛି କାମ କରିବା ପାଇଁ ପଡିବ ଯୋ ଯୋଉ ଦ୍ଵାରା କି ଶିଶୁର ପ୍ରତିଭା ଟା ଆମକୁ ପ୍ରଥମେ ଜଣା ପଡିବ ଏବଂ ଆମେ ତାର ପ୍ର ପ୍ରତିଭାକୁ ଜାଣିଲା ପରେ ସେଇ ଦିଗରେ ତାକୁ ପ୍ରାଧାନ୍ୟ ଦେବା ପ୍ରୋତ୍ସାହନ ଦେବା ବୁଝିଲା ନା ନାଇଁ ସାହାଯ୍ୟ ସହଯୋଗ କରିବା ପ୍ରେରଣା ଦେବା ତେବେ ସେ ଆଗକୁ ନିଶ୍ଚିତ ଭାବରେ ବଢି ପାରିବ
ନିଶ୍ଚିତ ନିଶ୍ଚିତ ଆଜ୍ଞା
ବୁଝିଲେ ନା ଏଣୁ ପ୍ରତ୍ୟେକ ପିଲା ପାଖରେ ପ୍ର ଭା ଅଛି
ଆଜ୍ଞା ସେଇ ପ୍ରତିଭା ଟାକୁ ଆମକୁ ଚିହ୍ନିବାକୁ
ହଁ ଚିହ୍ନିବାକୁ ପଡିବ ଆଜ୍ଞା ଆଉ ଆପଣ ଜାଣିଛନ୍ତି ବଗ ଯେମିତି ତାର ଗୋଟିଏ ଗୋଡ ଲୁଚେଇକି ସବୁବେଳେ ରଖେ ଛିଡା ହେଲା ବେଳେ ଛୋଟ ଶିଶୁ ମାନେ ଠିକ୍ ସେମିତି ତାଙ୍କର ପ୍ରତିଭାର ଗୋଡକୁ ଲୁଚି
ଆଚ୍ଛା ସେ ପ୍ରତିଭାକୁ ଜାଣିବାକୁ ହେଲା ମୁଁ କଣ କରିବାକୁ,
ହା ବହୁତ ସୁନ୍ଦର ପ୍ରଶ୍ନ ଟିଏ ପଚାରିଲେ? ଆପଣ ଦେଖିଥିବେ ବଗ ଯେତେବେଳେ ଛିଡା ହେଇଥାଏ ସେ ଗୋଟେ ଗୋଡ ଲୁଚେଇକି ରଖିଥାଏ ଆପଣ ଯଦି ତାଳି ମାରିବେ ବା କିଛି ଶବ୍ଦ କରିବେ ସେ ଗୋଡଟି ଦେଖାଏ ହଁ କି ନାଇଁ କୁହନ୍ତୁ। ଏଇ ତାଳି, ଓଟ ହଉଛି ବହୁତ ବଡ। ଗୋଟେ ଶକ୍ତି ଅଛି। ଧରନ୍ତୁ ଗୋଟେ ପିଲା ଗୀତ ଗାଉଛି ଆମେ ତାକୁ ତାଳିଦବା ସାବାସ ଧନ୍ୟବାଦ କହିବା ଯାହା ଫଳରେ ସିଏ ସେଇ ଦିଗରେ ଆଗେଇ ଯିବ ଏବଂ ତାର ପ୍ରତିଭାକୁ ସି ଦେଖେଇବା ପାଇଁ ଚେଷ୍ଟା କରିବ। ହଁ କି ନାହିଁ କୁହନ୍ତୁ ଆମେ କିଛି କାର୍ଯ୍ୟକ୍ରମର ଆୟୋ ଆୟୋଜନ କରିବା ଯେମିତି ଚିତ୍ରାଙ୍କନର ଆୟୋଜନ କଲେ ଯୋଉ ପିଲାମାନୋନ ଚିତ୍ର ଭଲ କରୁଛନ୍ତି ଜଣା ପଡିଯିବ ଯଦି ଗୀତ ଆୟୋଜନ କରିବା ତାହେଲେ କୋଉ ପିଲାମାନେ ଗୀତ ଦିଗରେ ଆଗ୍ରହୀ ବା ଗୀତ ଗାଉଛନ୍ତି ଜଣା ପଡିଯିବ ହଁ କି ନାଇଁ କୁହନ୍ତୁ। ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରିବା। ଦ୍ଵାରା ଆମେ ଶିଶୁ ଭିତରେ ଥିବା ଅନ୍ତର୍ଭୁକ୍ତ କୁଣା ଗୁିଡିକୁ ଜାଣିପାରିବା।
ଆଉ ଗୋଟେ ପ୍ୟାରେଣ୍ଟସ୍ ମାନଙ୍କୁ ମଧ୍ୟ ହଁ ଆଉ ଗୋଟେ ପ୍ୟାରେଣ୍ଟସ୍ ମାନଙ୍କୁ ମଧ୍ୟ ଶିଶୁ ସହିତ ଯଦି ଟିକେ ସମୟ ଅତିବାହିତ କରିବା। ତାହେଲେ ମ ଆମକୁ ଜଣା ପଡିଯିବ ଯେ ଶିଶୁର କଣ ଆଶା ଅଛି ତା ଭିତରେ କଣ ଲୁକାୟତ କଳା ଅଛି? ସେଇଟା ମଧ୍ୟ ଆମ ଜାଣି
ନିଶ୍ଚୟ ତା ସହିତ ବନ୍ଧୁ ଭଳିଆ ମିଶିବାକୁ ପଡିବ। ଆଉ ଆମେ ଯଦି ସବୁବେଳେ ଭୟ ଦେଖେଇବା ତାକୁ ଆଜ୍ଞା ସେ ଡରିଯିବ ଭଲ ଟା ବି ଭୁଲ କରି ପକେଇବ।
ବହୁତ ବହୁତ ଧନ୍ୟବାଦ ଆଜ୍ଞା ଆଉ ଗୋଟେ ଜିନଷ ଆଜ୍ଞା ମୁଁ ପଚାରି ଜାଣିବାକୁ ଚାହୁଁଛି।
ଆଜ୍ଞା।
ଏବର ଯୋଉ ମାନେ ଶିକ୍ଷା ପାଠ୍ୟକ୍ରମ ଯାହାବି ଅଛି। ଛି ଆଜ୍ଞା। ଏବଂ ଆମେ ଯଦି ଟିକିଏ ବହୁତ ପୁରୁଣା ଆଦି ମୋ ଯୁବକୁ ଯଦି ଟିକେ ଯିବା। ଆଗ କାଳରେ ଆଜ୍ଞା। ଗୁରୁକୁଲ ଶିକ୍ଷା ବହୁତ ଚାହିଦା ଥିଲା ଆଜ୍ଞା ସେତେବେଳେ ଗୁରୁକୁଲ ରେ ଶିକ୍ଷା ଦଉ ଥିଲେ ଏବେ ଏବେ ସିନା ଆଜ୍ଞା ଆମ ପାଖରେ ପ୍ ରୋଜଗାର ହେଲା ପଇସା ଆସିଲା ଆମେ ବିଲଡିଙ୍ଗ ଘରେ ପାଠ ପଢୁଛୁ ଏୟାର କଣ୍ଡିସନ ଲାଗିଛି ଶୀତ ତାପ ଯନ୍ତ୍ର ଲାଗିଛି ଆଜ୍ଞା ଟିଭି ଲାଗିଛି ସ୍ମାର୍ଟ ଟିଭି ଲାଗିଛି ତ ଆଗ କାଳରେ ସେ ସବୁ ବ୍ୟବସ୍ଥା ନଥିଲା କିନ୍ତୁ ଏବେ କିନ୍ତୁ ସମସ୍ତେ ଆ ସେ ଗୁରୁକୂଳ ଜିନିଷଟାକୁ ଆଉ ମାନେ ଭୁଲି ଗଲେଣି। କିନ୍ତୁ ସେତେବେଳେ ଯୋଉ ମର୍ଯ୍ୟାଦାରେ ରହୁଥିଲେ ସମସ୍ତେ କିନ୍ତୁ ଏବେ ଆଉ ସେଗୁଡାକ ହଉନି ଆଜ୍ଞା। ତ ଆପଣଙ୍କର ସେ କଣ କହିଲେ?
ହଁ ମୁଁ ଆଜ୍ଞା କହିବି ଦେଖନ୍ତୁ ବର୍ତ୍ତମାନ ସମୟରେ ଗୁରୁକୁଳ ଶିକ୍ଷା ଆଉ ସେ ବନ ପ୍ରଦେଶ ନାହିଁ ଆଉ ସେ ବନ ପ୍ରଦେଶରେ ସୃଷ୍ଟି କରାଯାଇ ପାରିବ ନାହିଁ ଆମକୁ ସମସାମୟିକ କହିଲେ ସମୟ ସହିତ ତାଳ ଦେଖି ଚାଲିବା ପାଇଁ ପଡିବ ଦେଖନ୍ତୁ ସେତେବେଳେ କେବଳ ରାଜା ରାଜୁଡା ଘରର ପିଲାମାନୋନ ଯାହା ଘରେ ପଇସା ପତ୍ର ଥିଲା ପ୍ରାଧାନ୍ୟ ଥିଲା ସେଇମାନଙ୍କର ପିଲା ହିଁ ଶିକ୍ଷା ପାଇଁ ଯାଉଥିଲେ ଗୁରୁକୁଳ। କିନ୍ତୁ ଆଜି ଶିକ୍ଷା ସାର୍ବଜନୀନ। ଗୋଟେ ଗରିବ ଘର ପିଲା ବି ଯୋଉଠି ପଢିପାରିବ ଗୋଟେ ଧନୀ ଘର ପିଲା ବି ସେଇଠି ପାଠ ପଢି ପାରିିବ। ଏଣୁ ଆଜ୍ଞା ସମସାମୟିକ। ଆମେ ସମୟକୁ ନେଇକି ଆଗକୁ ଚାଲିବା ପାଇଁ ପଡିବ।
ଆଜ୍ଞା ଆଜ୍ଞା।
ଆଉ ଏବେ ମଧ୍ୟ କିଛି କିଛି ଦେଖନ୍ତୁ ଧନ୍ଦାମୂଳକ ଶିକ୍ଷା ବିଦ୍ୟାଳୟରେ ଜଡିତ କରାଗଲାଣି, କୃଷି ପଶୁପାଳନ ହେଲା ହସ୍ତଶିଳ୍ପ ହେଲା ବୁଝିଲେ ନା।
ଆଜ୍ଞା।
ସେତେବେଳେ ସାଧାରଣତଃ ଗୁରୁକୁଳ ଶିକ୍ଷାରେ ଗୋ ପାଳନ କୃଷି ସମିଧ ସଂଗ୍ରହ ଯୁଦ୍ଧ ଏଇ ସବୁ ଶିଖା ଯାଉଥିଲା। ଏବେ ଦେଖନ୍ତୁ ଆଜ୍ଞା ଟେକ୍ନୋଲୋଜି। ହେଲା ଆମେ ଯଦି ଜଙ୍ଗଲ ଭିତରେ ଟେକ୍ନୋଲୋଜିକୁୁ ନେବା କହିବା ତାହେଲେ ସବୁ କ୍ଷେତ୍ରରେ ସ ସମ୍ଭବ ନୁହେଁ ହଁ ନା କୁହନ୍ତୁ। ଆମକୁ ଗଛ କାଟିବା ପାଇଁ ପଡିବ ସେ ଟିମ୍ ନେଟୱାର୍କ ନେବା ପାଇଁ ପଡିବ ବୁଝିଲେ ନା ନାଇଁ। ଏଣୁ ସମସାମୟିକ ଆମ ହେବା ପାଇଁ ପଡିବ ଆମକୁ ଆଜି ଦରକାର ସେସୁ ଯେ ନୂତନ ବୈଷୟିକ ଶିକ୍ଷା ଏବେ ପିଲାଙ୍କୁ ଦରକାର। ବହୁତ ସୁନ୍ଦର ପ୍ରଶ୍ନ ଟିଏ ପଚାରିଲେ ଆଉ କଣ ଜାଣିବା ପାଇଁ ଚାହୁଁ?
ଆଉ ତ ଆଉ ଆଜ୍ଞା ଗୋଟେ କଥା
ହଁ।
ଏବେ ତ ଯୋଉ ମାନେ ଏଜୁକେସଏନ୍ ଯୋଉ ସିଷ୍ଟମଟା ଅଛି ଆଜ୍ଞା ଶିକ୍ଷାଗତ ଯୋଉ ଲୋକ ଦଉଛନ୍ତି ସ୍କୁଲ ଗୁଡାକରେ ମୁଖ୍ୟତଃ ଯୋଉ ଆମର ସରକାରୀ ଥିଲା ସ୍କୁଲ ଗୁଡାକରେ ଆପଣଙ୍କୁ ଲାଗୁଛି ସେଇ ଯୋଉ ଏଜୁକେସଏନ୍ ଟା ଫଳପ୍ରଦ ହଉ ଛି ଯୋଉ ପିଲାଙ୍କୁ ମାନେ ଦିଆ ହଉଛି ପାଠ୍ୟକ୍ରମ ହେଲା କିମ୍ବା ଆମେ ଯୋଉ ଯାହାବି ଦିଆ ହଉଛି ସରକାର ତାକୁ ଯୋଗଉଛନ୍ତି ଆପଣ ଲାଗୁଛି ସେଇଟା ଫଳପ୍ରଦ ହଉଛି?
ହଁ ଦେଖନ୍ତୁ ଆଜ୍ଞା ସ୍ଥାନ କାଳ ପାତ୍ର ନେଇକିରି ଫଳପ୍ରଦ ହଉଛି। ଆଉ କିଛି ସ୍ଥାନରେ ହେଇପାରୁନି କାରଣ ଶି ଶିକ୍ଷା ବ୍ୟବସ୍ଥା ତିନି ଜଣଙ୍କୁ ନେଇକରି ଚାଲେ ଗୋଟେ ହେଲା ଶି ଶିକ୍ଷକ ଅଭିଭାବକ ଆଉ ଛାତ୍ର ଯେଉଠି ଏ ତିନି ଜଣଙ୍କର ପଲା ସମାନ ହଉଛି ବା ସାମାନ୍ୟ କମ୍ ବେଶୀ ହଉଛି ତ ସେଇଠି ଶିକ୍ଷା ଫଳପ୍ରଦ ହଉଛି ଯଉ
ଏଇ ଭଳିଆ।
ସର୍ବନିମ୍ନ ଫଳପ୍ରଦ ହେଇ କରୁ ନାହିଁ। କିନ୍ତୁ ଆମେ ଯଦି ଦେଖିବା ସମୃଦ୍ଧିଶାଳୀ ରାଷ୍ଟ୍ର ରେ ଯୋଉ ପ୍ରକାର ଶିକ୍ଷା ଚାଲିଛି ସେମାନେ ଛୋଟ ବେଳୁ କଣ କି ପିଲାଙ୍କୁ ଏକାଥରେ ଗୋଟେ ଧନ୍ଦାମୂଳକ ଶିକ୍ଷାାରେ ପକେଇ ଦଉଛନ୍ତି। ବୁଝିଲେ ନା ତ ଯାହା ଫଳରେ ସେମାନେ ଖୁବ୍ ଶୀଘ୍ର ସ୍କ ସ୍ବାବଲମ୍ବୀ ହେଇପାରୁଛନ୍ତି। କିନ୍ତୁ ଆମର ଶିକ୍ଷା ବ୍ୟବସ୍ଥା ଟି ଟିକେ ଅଲଗା ଆଉ। ଏଠି ଗୁଡାଏ ଘଷା ପାଠ ଏଠି ଥିଓରୀ କୁ ବେଶୀ ଜାଣିବ ପ୍ରାକ୍ଟିକାଲ୍ କୁ କମ ଜାଣିବ ବୁଝିଲେ ନା। ଏଠି ବିଷୟ ଭିତ୍ତିକ ବେଶୀ ହେଇ ହେଉଛି ଅଭ୍ୟାସ ମୂଳକ କମ୍ ହଉଛି ଯାହାଫଳରେ ଗୋଟେ ପିଲା ଶିକ୍ଷା ପରେ କେବଳ ଚା ଚାକିରିକୁ ଆଶାବାଦୀ ହେଇକି ରହିଯାଉଛି ଯଦି ତାକୁ ଆମେ ଛୋଟ ବେଳୁ କିଛି ଧନ୍ଦାମୂଳକ ଶିକ୍ଷାରେ ପକେଇ ଚାଲିବା ତାହେଲେ ନିଶ୍ଚିତ ଭାବରେ ଶିକ୍ଷା ସମାପ୍ତ ହଉ ହଉ ବା ଶିକ୍ଷାରେ ଥାଇକି ମଧ୍ୟ ସିଏ ସ୍ଵାବଲମ୍ବୀ ହେଇପାରିବ। ବିଭିନ୍ନ ଜିନିଷ ଉତ୍ପାଦନ କରିପାରିବ ପ୍ରସ୍ତୁତ କରିପାରିବ।
ବହୁତ ବହୁତ ଧନ୍ୟବାଦ ଆଜ୍ଞା।
ସା-ସାର୍ ଗୋଟେ ଜରୁରୀ ହଁ ହଁ ହଁ ସାର୍ ଠିକ ଅଛି ଆପଣ ରଖିପାରିବେ ଧନ୍ୟବାଦ ଆଜ୍ଞା
ଲିଲ।